ହ୍ୟାଲୋ ହଁ ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଛନ୍ତି?
ଏବେ ଜଷ୍ଟ ଖାଇକି ବସିଛି ଆଉ ଆପଣ।
ମୁଁ ଗଡୁଛି ଖାଇକି ଆଉ ବସିନି ଆଉ। କଣ ଖାଇଲେ ଆଜି?
ଭାତ ଡାଲିି ଭଜା।
ଉଁ ହୁଁ କୋଉ ଭଜା?
ଆଳୁ ଭେଣ୍ଡି ଭଜା ଆଉ।
ହଁ ହଁ ବଢିଆ ଜିନିଷ ଆଉ ଆଉ ଡାଲି।
ହଁ ଡାଲି ତ ନର୍ମଲ ମାନେ ହରଡ ଡାଲି।
ଆଉ କୋଳଥ ଡାଲି ଖାଇଛନ୍ତି?
ହଁ ମାନେ ବହୁତ ରେୟାର।
ହଁ ସେଟା ଭଲ ଲାଗେ ନା ଭଲ ଲାଗେନି ହଁ। ହୁଁ ହୁଁ। ଆଉ କଣ ଆଉ କଣ ଖାଇବାକୁ ଭଲ ପାଆନ୍ତି?
ଗୁପଚୁପ୍ ଚାଟ୍ ଦହିବରା।
ହେଁ ହେଁ ହଁ।
ଦହିବରାଟା କିଛି ଅସୁବିଧା ନାହିଁ କିନ୍ତୁ ଚା ଗୁପଚୁପ୍ ଚାଟଟା ଦେହ ପାଇଁ ବହୁତ୍ ଖରାପ। ନାଇଁ କି?
ହଁ ଝିଅ ମାନଙ୍କର ତ ହଁ
ହଁ ଦେଖିଲେ ତ ତାର ପାଟିରୁ ଲାଳ ବହି ଯିବ ଆଉ ନାକି ହା ହା ଆଉ। ତାକୁ ଦେଖିଲେ କଣ୍ଟ୍ରୋଲ କରିକି ରହି ହୁଏନି। ଯେତେ ସେ ପାଣିରେ ଯାହା ମିଶାନ୍ତୁ। କିନ୍ତୁ ଖାଇବାକୁ ଇଛା ହିଁ ହଉଚି।
ସେୟା।
ଜାଣୁ ମାନେ ଆମେ ଜାଣୁଛୁ ଯେ ପାଣି ଟା ପିଇଲେ ଖରାପ। କିନ୍ତୁ ମୁଁ ତାକୁ ଧ ପିଇ ଦିଏ ପାଣି ବହୁତ ଅଧିକ।
ହଁ ସେଇଟା ତ ସତ କଥା ହୁଁ।
ହା-ହା-ହା।
ଦହିବରା ଦହି ପାଣି ଟା ପିଇଲେ ପେଟ ଥଣ୍ଡା ହବ। କିନ୍ତୁ ଗୁପଚୁପ୍ ପାଣିଟା ପିଲା ତ ବହୁତ ଖରାପ। ହେଲେ କଣ ହବ ତାକୁ ତ ପିଇ ଦଉଚୁ।
ହଁ ଘରେ ବି ବନେଇ ପାରିବ ହଁ।
ହଁ ଯୋଉ ପୋଦିନା ଫୋଦିନା ପତ୍ରରୁ ଜଲଜିରା ଏମତି ଦେଇକି ଯୋଉ ବନାନ୍ତି ସେଇଟା ପିଇଲେ ଏତେ ଭଲ ଲାଗେ ଖରାପ ହୁଏନି ପେଟ। ହାଲୋ।
ହଁ କୁହନ୍ତୁ।
ହୁଁ ମାନେ ଜଲଜିରା ପୋଦିନା ଧନିଆ ପତ୍ର ଏମତି ସବୁ ପକେଇକି ଜଲଜିିରା ଲେମ୍ବୁ ଫେମ୍ବୁ ସବୁ ପକେଇକି କରନ୍ତି ପାଣିଟା। ସେ ପାଣିଟା ଭଲ ଲାଗେ ପିଇବା ପାଇଁ।
ହା ହା ହା ଆଉ ଜଣେ ଜଣେ ଖାଲି ଏମତି ତେନ୍ତୁଳି ରସକୁ ଦିଅନ୍ତି। ସେଇଟା ତ ଆଉ ଚାଟ୍ ଚାଟ୍ ବି ଭଲ ଲାଗେ ନା। ଆଉ ପିଠା କଣ ଭଲ ଲାଗେ?
ଚକୁଳି ଆରିସା
ଚକୁଳିଟା ତ ସମସ୍ତଙ୍କର ଫେବ୍ରାଇଟ୍ ଚକୁଳି ପି କିଏ ବି ଏବେ ଏମିତି ଜଣେ ନାହାନ୍ତି ଯାହାକୁ ଚକୁଳି ପିଠାଟା ଭଲ ଲାଗୁନଥିବ।
ଓଡିଶାରେ ଇଏ ନା ତ ଚକୁଳି ସମସ୍ତଙ୍କୁ ପସନ୍ଦ ଆସିବ।
ଏ ହଁ ତମ ଟୋନଟା ଭାରି ଭଲ ଲାଗୁଛି ମତେ।
ଇହଁ ହଁ ହଁ।
ହୁଁ। ହଉ।
ଆସ୍ ସନ୍ଧ୍ୟାବେଳେ କଁ କରିବେ?
ହଁ ହଁ।
ଆଁ
ଉଁ ଆରିସା ପିଠା ବି ଭଲ ଲାଗେ ନାଇଁ କି।
ହଁ।
ହଁ ଆରିସା ପିଠା ତ ଆରିସା ଗୁଡ ଆରିସା ନାଇଁ କି ଗୁଡ ଚିନିରେ ବି ବନାଯାଏ।
ଆରିସା ପିଠା ହଁ। ହୁଁ
ଆଜ କାଲି ତ ସବୁ ଯାକ ମାନେ ତିଆରି ବାଲା ମିଳୁଛି।
ହଁ ବାହାରେ।
ମୁ ଆଣିଆ ପେଇଁ।
ଯୋଉ ସବୁ ଗ୍ରୁପ୍ ମିଶନ ଶକ୍ତି ଗ୍ରୁପ୍ କରି ଦେଇଛନ୍ତି ସେମାନେ ସବୁ ଜିନିଷ ମାନେ ବନେଇକି ବଡି ଆଚାର ପାମ୍ପଡ ଆରିସା ପିଠା ଆ ଏମିତି ବିି ଆମର ସବୁ ପ୍ରକାର ପିଠା ବି ଗ୍ରୁପ୍ ତରଫ ରୁ ବନେଇକି ଦଉଚନ୍ତି।
ହଁ।
ହଁ କିନ୍ତୁ ଏଇ ଜିନିଷରା ରହିବ ଯେହେତୁ ଏଇରା ପ୍ରାୟ ଦେଖୁଚ୍ ପ୍ରାୟ ଜେଗାରେ ମିଳିଯାଉ
ହଁ ସିରିଏସ୍ ହୁଅ।
ହୁଁ।
ହାଁ।
ମୁଁ କହିଲି ଏଇ ଜିନିଷରା ରହିବ ଯେମତି ପ୍ୟାକେଟ୍ ହେଇକି ପୁରା ଆଭେଲେବୁଲ୍ ହେଇଯାଉଛି।
ହଁ ହଁ ଗୋଟେ ଗୋଟେ ଜାଗା ବି ଏମତି ଅଛି। ପିଠା ପାଇଁ ଗୋଟେ ଜାଗା ପୁରା।
କଁ କହିଲେ?
ଆ ପିଠା ପାଇଁ ଗୋଟେ ଜାଗା ହେଇଯାଉଛି ପୁରା ସ୍ଵତନ୍ତ୍ର ଜାଗା ସେଇଟା। ସେଇଠି ଖାଲି ମାନେ ବହୁତ ପ୍ରକାର ର‌ ପିଠା ମିଳିବ।
ହଁ। ଆଉ ଏଁ ଇଏ ଗଲା ଚଟପଟା ରେ ଭଲ ଲାଗେ ଚାଟ୍ ଗୁପ୍ ଚୁପ୍ ସବୁ ତ ମୋର ଫେ
ସବୁ ଝିଅଙ୍କର ତ ସେୟା।
ହାଁ ହାଁ ହେ ହେ ଆଉ ନନଭେଜରେ କଣ ଭଲ ଲାଗେ। ନନଭେଜ୍ ରେ।
ଚିକେନ୍।
ହୁଁ ହେଁ ଚିକେନ୍ ରେ ବହୁତ ପ୍ରକାର ଡିସ୍ ବି ବନେଇ ହବ। ଚିକେନ୍ ଟା ଆଉ ମଟନ୍ ତ ଖାଲି ମଟନ୍ ରେ ହିଁ ବନେଇ ହବ।
ନା ମଟନ୍ ମୁଁ ଖାଏନି ଚିକେନ୍ ଟା ଖାଏ ହଁ।
ହୁଁ ନାଇଁ ମୁଁ ଚିକେନରେ ବି ମାନେ ଯାହାବି ତମେ ବନେଇ ପାରିବ। ମାଛଟା ତ ମତେ ଏତେ ଭଲ ଲାଗେନି କିନ୍ତୁ ବଡ ମାଛ ଟା ହେଲେ। ପୁରା ମାନେ ନଦୀ ମାଛ ଖାଇଛନ୍ତି।
ନା ମତେ ମାଛ ବିଲକୁଲ ପସନ୍ଦ ନୁହେଁ।
ନାଇଁ ନାଇଁ ମାଛ ପସନ୍ଦ ନୁହେଁ କିନ୍ତୁ ନଦୀ ମାଛ ଟା ଖାଇବେ ସେଇଟା ପୁରା ଟେଷ୍ଟ। ବଡ଼ ବଡ଼ ପୁରା ପଚିଶ କେଜି କୋଡ଼ିଏ କେଜି ଏମିତି ଗୋଟେ ଗୋଟେ ମା ସେଇରା ପୁରା ମାନେ ଏତେ ଟେଷ୍ଟ ଲାଗିବ। ଜାଣି ପାରିବେନି କି ଏଇଟା ମାଛ ଖାଉଛନ୍ତି କଣ। ବଡ ବଡ କଣ୍ଟା ଥାଏ ଆଉ ଏଇ ଛୋ ଟ ମାଛ ଟା ତାର ବାସ୍ନା ମତେ ବି ମାନେ ମାଛ ଏତେ ପ୍ରିୟ ନୁହଁ। ନଦୀ ମାଛ ଟା ମୋର ଭାରି ଫେବରାଇଟ।
ନାଇଁ ମାମା ଖୁଆଇ ଦିଅନ୍ତି ମାଛ ହେଲା ମାନେ ମାମା ଖୁଆଇ ଏଇ। ଜୋର୍ ଜବରଦସ୍ତି ଖା ଖା ଖା।
ନାଇଁ ମା ଖାଇବା କଥା ସବୁ ଟିକେ ଟିକେ ଶୁଖୁଆ। ତପେଡ଼ା।
ହଁ ମାନେ ସୁ ଇଏ କଣ କୁହନ୍ତି ଚିଙ୍ଗୁଡି ର ସେ ଯୋଉ ଇଏଟା।
ଏ ଯୋଉ ହଁ ହଁ ଜାଣିଲି। ସେଇଟା ମିଳେ ନା ଶୁଖୁଆ ଟାଇପ ର ହେଇକି ନାଇଁ କି। ସେଇଟା ପୁଣି ଗରମ ପାଣି ରେ ଭିଜେଇକି ତାକୁ ବନେଇବ ନା।
ହଁ।
ହୁଁ।
ପାଗ କରି ଦବ।
ହଁ।
ଲୁଣ ଲଙ୍କା ହଁ ସେଇଟା ଭଲ ଲାଗେ ମୋତେ।
ଉଁ ହୁଁ। ହୁଁ।
ଆଉ ସନ୍ଧ୍ୟା ବେଳେ କୁଆଡେ ଯିବେ।
ନାଇଁ କୁଆଡେ ବି ଯାଉନି ଏ ପିଲା ତ ଛୋଟ ନା ସେ ପାଠ୍ ଠ ତାର ଟ୍ୟାକ୍ସ ରହି ଯାଉଛି ସ୍କୁଲ ଟ୍ୟାକ୍ସ।
ହଁ।
ତାର ଟ୍ୟାସ୍କ କମ୍ପ୍ଲିଟ୍ କରିବାକୁ ଛୁଟି ଦିନ ଦେଖିଲେ କୁଆଡେ ପାର୍କ ଫାର୍ ଟିକେ ଯାଉ ବୁଲିକି ଆସୁ। କିନ୍ତୁ ଆଉ ଅଲଗା ଦିନରେ ହଉନି।
ସେଇଆ।
ଘୁ ହାଲୋ ହଁ। ଆଉ ସଖାଳେ କଣ ଖାଇଥିଲେ।
ସଖାଳେ ବ ବରା ଆଉ ପୁରୀ ତରକାରୀ।
ଓ ବନେଇ ଥିଲ ମମି ନା।
ନା ନା ନା ବାହାରୁ।
ହଁ ହଁ। ପରାଟା ତାର ଭଲ ପ୍ରିୟ ଜିନିଷ ନାଇଁ କି? ହ ହ ବରା ଟା କାହାର ପ୍ରିୟ ନୁହ ବରା ଚକୁଳି ମତେ ବରା ର ମସଲା ବରା ଟା ବେଶୀ ଭଲ ଲାଗେ।
ହଁ।
ହୁଁ ସେଇଟା ଟିକିଏ ବରା ଘୁଗୁନି ଭଲ ଲାଗେ ଜଣେ ଜଣେ ମାନେ ଗୋଟେ ଗୋଟେ ସାଧାର ବରା କରା ହୁଏ। ନା ପୁରା କୁଡ କୁଟ ଛୋଟ ଛୋଟ ଏ ଯେଉଁ ଠେଲାରେ
ସେଯୋଉ ଇଏ କଥା କହୁଛନ୍ତି କି? ସେ ଘରେ ତ ସେଇଟା କୁହନ୍ତି। କୁନି କୁନି ବରା ଥାଏ ହଁ ଚାଉଳ ବରା ହଁ ହଁ।
ତୁ ସମ୍ବଲପୁର ସାଇଟ୍?
ହଁ।
ଆମ ଏଇପଟେ ଆଉ ନାହିଁ ନା ଚାଉଳବରା ଆମର କଣ ଖାଲି ଏମିତି ଠେଲାରେ କିନ୍ତୁ ମାନେ ବିନା ପିଆଜ ରସୁନ ରେ କରନ୍ତି ଯୋଉମାନେ ଛୋଟ ସାଇଜ ଟିକେ କରନ୍ତି। ସେଇଟା ବି ସେମିତି ଟେଷ୍ଟ ଥାଏ।
ଚାଉଳ ବରା ସହିତ ସେ ଯଉ ଚଟଣି ଟା ବାସ୍ନା ଖାଇବା ପାଇଁ।
ହଁ।
ଆପଣଙ୍କୁ କଣ ଭଲ ଲାଗେ ଖାଇବା ପାଇଁ?
ମତେ ଦୁନିଆରେ ସବୁ ଜିନିଷ ଭଲ ଲାଗେ। ଖାଲି ଶୁଖୁଆ ଟା ଭଲ ଲାଗେନି। ଆଉ ଛୋଟ ମାଛଟା ଭଲ ଲା ଆଉ ନହେଲେ ଏମିତି କୋ ଜିନିଷ ନାହିଁ ଯେ ଭଲ ମାନେ ଖାଏନି ଅଳ୍ପ ଟିକେ କୁଟା ଖାଇଲ କି ବେଶି ଖାଇଲ କିନ୍ତୁ ଏଇ ଜିନିଷଟା ଜମା ବି ଭଲ ଲାଗେନି। ଶୁକୁଆ ଏଇ ଯୋଉ ମାନେ ଛୋଟ ଶୁକୁଆ ବଡ ଶୁକୁଆ ହେଲେ ଟିକେ ଚାଟିଦେବି। କିନ୍ତୁ ଛୋଟ ଜୋଟ ଛୋ ଶୁକୁଆ ଦେଶୀ ଶୁକୁଆ ଛୋଟ ମାଛ ଆ ଭଲ ଲାଗେନି ଖାଲି ନଦୀ ମାଛ ଟିକେ ଭଲ ଲାଗେ। ଆଉ ସବୁ ଜିନିଷ ଖାଇବୁ ଆଉ, ଏଇ ଜିନିଷ ଗୁରା କିନ୍ତୁ ଖାଇବା ପୁରା ମାନେ ବାହାରେ
ସୋ ଇ ହା ହଁ।
ନହେଲେ ଯାଆ ଆଉ ସବୁ ଜିନିଷ ଜାଣୁଛେ ନା ଆଗରୁ କଣ ଛୋଟ ବେଳେ ଏଇଟା ଭଲ ଲାଗେନି ଖାଇବୁନି ଏଇଟା ଭଲ ଲାଗେନି। ଏବେ ଜାଣୁଛେ ନାଇଁ ଏଇଟା ଖାଇଲେ ଭଲ। ଖାଇବା କଥା ଖାଇଦଉଚୁ ସବୁ ଜିନିଷ ଟିକେ ଟିକେ ଆଉ।
ହୁଁ।
ଶାଗ ଭଲ ଲାଗେ ନା ନାଇଁ?
ହଁ ଭଲ ନାଗେ।
ହୁଁ ଘଣ୍ଟା ଶାଗ ଗୋଟେ କୁନ୍ତି ଗୁଣ୍ଡଦିଆ ଶାଗ। ଗୁଣ୍ଡ ପକେଇ
ସେଇଟା ତ ଜାଣିନି ମତେ ସଜନା ଶାଗ ସେଇଟା ଭଲ ଲାଗେ। ମାନେ ଚାଉଳ ମାନେ ଭାତ ପକେଇକି ସେ ଯୋଉ କରନ୍ତି
ହଁ ହଁ ହୁଁ ହୁଁ ହୁଁ। ଜଗତସିଂହପୁର ପାରାଦୀପ ପଟେ ସେଇଟା ବେଶୀ ହୁଏ।
ମାମା କରନ୍ତି ସେମିତି ସେଇଟା ମତେ ବହୁତ ଭଲ ଲାଗେ ତା ହାତୁରୁ।
ଉ ହୁଁ ନାଇ ସଜନା ଶାଗଟା ବି ଏମିତି ଭଲ ଲାଗେ। ସେଥିରେ ଡାଲି ଦେଇକି କର କି ଯଉ କଖାରୁ ପାଣି କ ଏ ଯଉ କଣ ବୋଇତି କଖାରୁ? ନା କି ଯାଆବି ଦେଇକି ଟିକେ ପକେଇକି ଜହ୍ନି ଜଣେ ଜଣେ ଭେଣ୍ଡି ଟିକେବି କାଟିକି ପିଆଜ ଫିଆଜ ଦେଇକି ନାକି ଯାଆବି କଲେ ସଜନା ଶାଗଟାହିଁ ଭଲ ଲାଗେ ଖାଇବା ପାଇଁ।
ହଁ ସେଇଟା ଭଲ।
ହଉ ରଖୁଚି ର
ଆଜ୍ଞା ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।